ହଁ।
ହଁ କୁହ କୁହ।
ହଁ କଣ କରୁଛନ୍ତି?
ଏ ଗରମ ଲାଗିଲା ବାହାରେ ତ ଟିକେ ଆସି ଏସି ଲଗେଇ ଇଏ ଟିକେ ଗଡୁଛି ଆଉ ମୁଁ କହିଲି ଯିବି ରୁଟି ଫୁଟି କରିବାକୁ ଯାଉଥିଲି। ହେଲେ ଅଟା ଟା ଟିକେ ଚକଟିକି ଥୋଇ ଦେଇକି ଆସିଛି ତ କାଲିି ଏରା ଗଲେ କାଳେ କରିବି ଆଉ
ଗରମ ପ୍ରବଳ ହଉଛି।
ପ୍ରବଳ ଗରମ ମାନେ ବାହାରେ ବି ଟିକେ ବସି ହଉନି କିଛି ନାହିଁ ବାହାରେ ବସିଲେ ପବନ ଟା ବି ଗରମ ପବନ ଗୁଡା ଦଉଛି ତ ଝାଳ ଗୁଡା ଖାଲି ବହୁଛି।
ହଁ।
ହଉ ଜମା ଭଲ ଲାଗିଲାନି ମତେ କେମିତି ଲାଗିଲା ମୁଣ୍ଡ ଫୁଣ୍ଡ ବୁଲେଇଲା ମୁଁ କହିଲି ନାଇଁ ଯାଉଛି ଟିକେ ଏସିରେ ବସି ପିଡିଲେ କାରଣ ଏଇନା ରୁଟି ବେଲୀଳା ବେଳକୁ ଅଧା ଝାଳ ବହିଁ ଯାଇଛି।
ରୋଷେଇ ଘରେ ତ ଗରମ ହଉଛି ଆଉ
ହଁ ହଁ ବା ଆଉ ସେଥିଲାଗି ଟିକେ କଣ କହିଲ?
କୋଉଠୁ କହୁଥିଲେ ଖୋଦାରୁ
ହୁଁ।
ଆଉ ରୋଷେଇ କଣ କରିବେ?
ରୋଷେଇ କରିବି ରୁଟି ଆଉ ଭଜା ଟିକେ ଖାଲି କରିବି ଆଉ କିଛି ନାହିଁ। ଆଉ ଦି ପହରେ ଟିକେ ଯୋଉ ଖାଇ ଦେଇେଥିଲୁ ଟିକେ ଆଇଁଷ ଆଉ ଇଚ୍ଛା ନୁହ ରାତିରେ ଖାଲି ରୁଟି ଭଜା ଖାଇବୁ। ପୁଅ ଟା ଟିକେ ସିଏତ ତାର ଟିକେ ଦହିବରା ଆଣିଚି ହେରି ସିଏ ଖାଉଛି ବସିକି ତାକୁ ଦେଇଦେଇଛି ସେ ଜଲଦି ଖାଆନ୍ତି ଆମର ସବୁ ସାଢେ ସାତଟା ଆଠଟା ବେଳେ ଖାଇବେ। ଏ ବାବା ଯେହେତୁ ଟିକେ ଯାଉ ଯାଇଛନ୍ତି ଟିକେ ନାଙ୍କୁ ବାହାରକୁ ଆସିନାହାନ୍ତି ଏତ ହେଲାଣି ତ ଟିକେ ତେଣୁ ମୁଁ ଅଟାଟା ଚକଟିକି ଥୋଇ ଦେଇକି ଆସିଛି ଆସିଲେ ସାଙ୍ଗେ ସାଙ୍ଗେ ଗରମ କରି ଆଣ ରୁଟି ଭଜା ଟିକେ କଲେ ଖାଇବେ ଆଉ ଆଉ ତମର?
ହଁ ଆମର ରୁଟି ଆଉ ତରକାରୀ କରିବି ଆଉ ଆମର ଖାଇଲା ଆସି ଲେଟ୍ ହୋଉଚି ତ ଏଗାରଟା ହଉଚୁ ଡେରିରେ ଖାଉଚୁ। ହଁ ସେଥିପାଇଁ ଆମେ ନ ଅଟା ବେଳକୁ କରୁଛୁ ରୁଟି ଗରମ୍ ଗରମ୍ କଲେ ଗରମ ଗରମ ଖାଇବା। ଏବେଠୁ କରୁନି କିଛି।
ସନ୍ଧ୍ୟା ବଳେ କଣ ଖାଇଛନ୍ତି?
ସନ୍ଧ୍ୟା ବେଳେ ଖାଇଥିଲି ମୁଢି ମିର୍ଚର ପଗ କରିକି ଖାଇଥିଲି ଆଉ।
ହଁ ରାତିରେ ରୁଟି ତରକାରୀ କଣ?
ତରକାରୀ ସେମିତି କିଛି ନାହିଁ ଡାଲି କରିଦେବି ନହନେ ନାଇଁ ଭ ଭଜା ଭୁଜି କଣ କରିଦେବି କି ଆଉ ସୋୟବିନ୍ ଆଳୁ ତର୍କାରୀ ନହନେ କରିବି ଆଉ।
ଓହୋ ହୋଉ ଖାଇବେ ସମସ୍ତେ ଆଉ।
ହଁ ଦି ତିନି ଜଣ ଆମେ ରହୁଚୁ ମୁ ମୋ ସ୍ୱାମୀ ମୋ ପୁଅ। ତିନିଟା ତିନିଟା ଲୋକ ଆଉ ଖାଇ ଦୋଉଚୁ।
ଆମେ ବି ସେଇଆ ଆମେ ବି ତିନି ଜଣ।
ହଁ।
ହେଲା କିି ହଁ ସେଇ ଯାହା ଟିକେ କରିଦେଲେ ଖାଇବା କଥା।
ଯାହା ଟିକେ କରିଦେଇ ଖାଇବା ଦବା ଆଉ।
ତା ଯୋଉ ଗରମ ହୋଉଛି ଯୋଉ ଖାଇବାର ମଜା ପୁରା କୁୁର୍ କୁରା ହେଇଯାଉ
ଆଉ କଁ କରିବା ସବୁବେଳେ ସମାନ୍ ସମାନ୍ ନଥାଏ ନା। ତାପରେ ରୋଷେଇ ଆମେ କରୁଚୁ ମାନେ କରିବାକୁ ପଡିବ ନିହାତି।
ହଁ ସେଇଟା ବା ସତ ମୁଁ ବା ସେଇଥିଲାଗି ମୁଁ କହିଲି ଯୋଉତ ଗମ ଲାଗିଲା ବୋଲି ମୁ କହିଲି ନାଇ ମୁଁ ଆଗ ଥଣ୍ଡା ହେଇିଯିବି। ତା ଅଟାଟା ଚକ୍ଟିଚି ନା ରୁଟି ବେଲିଲା ବେଳକୁ ଝାଳ ବୋହିବା ପୁଣି, ପୁଣି ହେଠୁ କଣ କରିବି ରୁ ଟିକେ କରିକି ନା ଟିକେ ରୁଟି ଭଜା ଭାଜି ଦେବି ଖାଇବାକୁ ସମସ୍ତଙ୍କୁ ଦେଇ ଦେବି ପୁଣି ଟିକେ ଥଣ୍ଡାରେ ବସିବି। ପୁଣି ତା ପଟିକି ଯିବି ଧରିକିନା ଆସିକି ଆରାମ୍ ସେ ରୁମ୍ ଭିତେରେ ଖାଇବି। ଆଉ ଭାତରେ ଧରି ଖାଇ ଦେବି ରୁଟି ତ ଖାଇବା କଥା ହାତ ଧରି ଖାଇଦେବି। ଆଉ ଏଇନା ଏଇ ବସିଥିବା ଏଣେ ଆଉ ଭଲ ଲାଗୁନି ଗରମ୍ ଟିଭିି ଦେଖିଁ ଆଁ ହଁ ପୁଅଟେ। ଆଚୁଆଲି ଟିଭିି ଦେଖିକି ଖାଇବାକୁ ଭଲ ଲାଗେ କିନ୍ତୁ ଯୋଉ ଗରମ ହୋଉଛି ଆଉ ସେଇଥିପାଇଁ ଟିକେ ରୁମରେ ଖାଇବାକୁ ଭଲ ଲାଗୁଚି। ଆଉ କଣ ଆଜି ଦିପହରେ କଣ ରୋଷେଇ କରିଥିଲେ?
ଦିପହରେ କରିଥିଲେ ଭାତ କରିଥିଲି ଚିଙ୍ଗୁଡି ଘାଣ୍ଟ କରିଥିଲି। ପନି ପରିବା ସବୁ ପକେଇକି ଘାଣ୍ଟ କରିଥିଲି ଆଉ, ଆଳୁ ପୋଟଳ ଭାଜିଥିଲି ଆଉ।
ବଢିଆ ଆଇଟମ୍ କରିଥିଲେ।
ଅ ହ ହ ହଁ।
ଚିଙ୍ଗୁଡି ଘାଁଟ ମାନେ ଯୋଉ ତା ଦେହେରେ ଯୋ ପଡେ ସବୁ ପରିବା ପକେଇକି କରନା?
ହଁ ହଁ ପନିପରିବା ସବୁ ମିକ୍ସ୍ ତ ଆଉ। ହଁ ଘାଣ୍ଟ ତର୍କିଆରେ ସବୁପନିପରିବା
ମୁଁ କେବେ କରିନି ଏବେ ଚିଙ୍ଗୁଡି ଘଣ୍ଟ ମୋଁମା କରନ୍ତି ଆ ମା କରନ୍ତି ଆ ଆଉ ମା ମୁଁ ତ ପ୍ରାୟତଃ କିଛି କାଟି ପାରେନି କରିପାରେନି ସହଜେ ମାନେ ହଁ କି ମା ସେ ଅଭ୍ୟାସ ସବୁ କରିଦେଇଥିଲେ ମୁଁ କେବଳ ରୋଷେଇ କରିବି କିନ୍ତୁ ଯୋଉ ପ ଟା ଗୋଟିଏ ସିଏ ଉଁ କରିପାରେନି କିନ୍ତୁ କଟାକଟି ସବୁ ଶିଖିଗଲି ଧୀରେ ଧୀରେ ମା ମରିଗଲା ପରେ। କିନ୍ତୁ ଏ ଦୁ ତିନି ବର୍ଷ ହେଲାଣି କିନ୍ତୁ ଯୋଉ ଉ ଏଇ ଯୋଉ ବଡ ବଡ ଜିନ୍ଷ ପଣସ ଏ ଏ ସବୁ ଜିନିଷ ମୁଁ କାଟି ପାରେନି। କରେନି ସେଥିଲାଗି ଆଉ ଚିଙ୍ଗୁଡି ଚିଙ୍ଗୁଡି ଜମା ବାଛି ପାରେନି। ଆଉ ତାପରେ ଯିଏ ଜଣେ ବାଛିକି ଯଦି ଦୋକାନରୁ ବାଛିକିନା ଆଣିବା ଠିଆ ହେବାକୁ ପଡ଼ିବ।
ହଁ ନିହାତି।
ହଁ ସେଇଥିପାଇଁ ଆଉ ଯୋଉଦିନ ଘରେ କିଏ ଥାଆନ୍ତି ଭାଉଜ କି ବାବା ଯଦି କଇନା କହିବେ ଟିକେ ନାଇଁ ମୁଁ ଟିକେ ଯି ଗାଣ୍ଟ ଫାଣ୍ଟ ଏଠି କରିନି କେବେ ଆଉ କେମିତି କରଥିଲ ତାକୁ ସବୁ ପରିବା ପକେଇକି ଏମିତି ଯେ
ହଁ ମୁଁ ଚିଙ୍ଗୁଡି ଫାଷ୍ଟ୍ ଗୋଟେ ବାଛିଦେଲି ବାଛିକି ଭାଜି ଧୋଇକି ତାକୁ ଭାଜିକି ଥୋଇଦେଲି ରଖିଦେଲି ତାପରେ ପନିପରିବା ଆଳୁ ବାଇଗଣ ସାରୁ କଖାରୁ ଝୁଡଙ୍ଗ ପୋଟଳ କାଙ୍କଣ ଯେତେ ଯାକ ପରିବା ପନିପରିବା ସୋୟାବିନ୍ ପକେଇଥିଲି ବୁଟ ଡାଲି ପକେଇଥିଲି ମଟର ପକେଇଥିଲି
ହଁ ମଟର ବି ପଡ଼େ ଏଇ ଯୋଉଁ ଆମର ଏଇ ଧଳା ମଟର ଯଉଁ?
ହଁ ଧଳା ମଟର ଆଳୁ ମଟର ତ ଘୁଗୁନି ଯୋଉଁ ହୋଉଚି
ହଁ ହଁ ସେଇ ମଟର।
ସଁ ମଟର ବୁଟ ଡାଲି ଯାହାବି ଆପଣ ପକେଇ ପାରିବେ ଘାଣ୍ଟ ପା ଏଟା। ଘାଣ୍ଟ ତରକାରୀ ସ ସବୁ ପ୍ରକାର ପରିବା ପଡ଼େ ସବୁ ପ୍ରକାର ମସଲା ବି ପଡ଼େ କରିପାଉ କରି ପାଉଡ଼ର ଜିରା ପାଉଡ଼ର ଧନିଆ ପାଉଡ଼ର ଚିକେନ ମସଲା ଗରମ ମସଲା ସବୁ ମସଲା ତ ଅଦା ପିଆଜ ରସୁଣ ହଁ ଆଗ ପିଆଜ ଅଦା ରସୁଣ କଷିଦେଲି ମସଲା ଯେମିତି ଆମେ କରୁଚେ ସେମିତି କଷି ସାରିଲା ପରେ ପରିବା ଟା କଷିଥିଲି। ପରିବା ମଟର ସୋୟାବିନ୍ ଯାହାବି ଥିଲା ବୁଟ ଡ଼ାଲି ତାକୁ ପକେଇକି କଷିଦେଲି କଷି ସାଇଲା ପରେ ଗରମ ପାଣି ରଖିଥିଲି ଦେଇଦେଲି ସିଏ ହେଇଗଲା ପରେ ହଁ ଚିଙ୍ଗୁଡି ଟା ଭାଜିକି ରଖିଥିଲି ସେଟା ଲାଷ୍ଟରେ ପକେଇଲି। ହେଇ ଫୁଟି ସାରିଲା ପରେ ଦେଇକି ସିଜି ମାନେ ପରିବା ଟା ଟିକେ ସିଜି ଆସିଲା ବେଳକୁ ଚିଙ୍ଗୁଡ଼ି ଟା ରଖିଥିବେ ସେଥିରେ ପକେଇଦେବେ ପକେଇକି ଆଉ ଦଶ ମିନ୍ ଫୁଟେଇଦେବେ ଆଉ। ଫୁଠେଇ ସାରିଲା ପରେ ତାପରେ କାଢ଼ିକି ତାକୁ ଧନିଆ ପତର, ଗରମ ମସଲା ତାକୁ ପକେଇକି ଓହ୍ଲେଇକି ତାକୁ ତରକାରୀ ଟା ବନ୍ଦ କରି ରଖିଦେଇଥିବେ ଆଉ ଦଶ ପନ୍ଦର ମିନଟ୍ ପରେ ଖାଇବେ।
ବଢି଼ଆ ଲାଗିବ।
ହଁ ଭଲସେ କରି ଯାଇଁଲେ ସବୁ ଭଲ ଲାଗିବ।
ହଁ ସେଇଟା ତ ସତ କଥା ମେନ୍ ହୋଉଚି ସମସ୍ତ ଜଣ ଜଣଙ୍କ ହାତରେ ବି ବହୁତ ସ୍ଵାଆଦିଆ ଲାଗେ।
ଆ ହଁ ସୁଆଦିଆ ଲାଗେ ଆ ନକରି ଯାଇଁ ଯଦି ଆମେ ପୋଡ଼ିଦେବା କି ଲୁଣା ଅଲଣା ଙ୍କ କରିବା ତାହେଲେ ଙ୍କ ଭଲ ଲାଗିବ କି?
ହଁ ନାଇଁ ସେଇଆ ପରା ମାନେ ଜଣ ଯଦି ହା ତଟା ଟିକେ ସୁଆଦିଆ ନା ଯେମିତି ଗୋଟେ ବନେଇ ଦେଲେ ବି ଭଲ ଲାଗେ।
ହଁ ହଁ ହଁ।
ହୋଉ ଯାଅ ବଢ଼ିଆ
ହଁ ମୁଁ କହିଲି କୁଆଡ଼େ ଯାଇଥିଲେ ବୁଲିବା ପାଇଁ ରଜକୁ?
ମୁଁ ରଜରେ କୁଆଡ଼େ ଯାଇନି ସତ କଥା କାରଣ ମୁଁ ଯୋଉଁ ଏକ୍ସେସ ଗରମ ଯୋଉଁ ହେଲା ଆଉ ମୁଁ ତାପରେ ମତେ ଟିକେ ଭଲ ଲାଗେନି ବେଶୀ ଏଇଠି ଆମର ଟିକେ ବରୁଣେଇ ରେ ଯୋଉଁ ହୋଇଚି ରଜ ରଜ ମହୋତ୍ସବ
ଖୋର୍ଦ୍ଧା ରେ?
ହୁଁ ହୁଁ ହୁଁ ହଉଥିଲା ଯେ ଆ ମତେ ଭଲ ଲାଗେନି ଏଇ ଯୋଉଁ ଗହଳି ଚହଳି ଏତେ ଗରମ ରେ ଖାଲି ଯିବ କିଛି ନାହିଁ। ସେଠି ଖାଲି ଷ୍ଟଲ ପଡିଥିବ ଏଇ ମିନା ବଜାର ଇଏ ସିଏ ମୁଁ କହିଲି କିଏ ଯିବ ବୁଲିଆକୁ। ମେଳା ରେ ବସିକି ଝାଳ ରେ ଆଗ ଅଧା ଗାଧେଇ ପଡ଼ିଥିବ ସେଇଠି। ଆଉ ମୁଁ କୁଆଡ଼େ ଯାଇନି ବୁଲିଆକୁ ଘରେ ଘରେ ବରମ ଥିଲୁ ସେ ଟିକେ ପିଠା ପିଠା ଯୋଉଁ ପୋଡ଼ ପିଠା ଭୋଉଣୀ ଆସଥିଲା କହିଲା ଟିକେ ପୋଡ଼ ପିଠା କର ଆକୁ ଘର ଆଜି ଆଉ କ ଇଏ ଟିକେ ଇଟିଲି କର ଇଟିଲି ଘୁଗୁନି କର ଆଜି ଦହିବରା କର ଏଇ ତ ଘର ପିଲାମାନେ ସବୁ ଖାଇଆକୁ ଇଚ୍ଛା କରିବେ ତମେ କରିବ ଆଉ କୁଆଡ଼େ ଯିବା ଆସିବା ବୁଲାବୁଲି କିଛି କିଛି କରିନି।
ମଝିରେ ଟିକେ ଏଇଆ ହଁ ହଁ ପିଠା ପିଠା ଆସେ। ପିଠା ପଣା ମାନେ ସେଇ ପିଠା ମାନେ ଏଇ ଯେ ମୋର ହେଉଚି ଘରେ ସେ ଚକୁଳି ହୋଉଚି ସବୁ ପୋଡ ପୁଅର ପ୍ରିୟ ଯାହା ପୁଅର ପ୍ରିୟ ମୁଁ ତାକୁ ହିଁ ବନାଏ। ଚକୁଳି ଆଉ ନହେଲେ ଯୋଉ ଆମର ଯୋଉ ଚିତୋଉ ଆସିଚି। ଆଉ ଯୋଉ ଏମତି ଯୋଉ ସୁଜି ପିଠା ଯୋଉ ସୁଜି କାକେରା ସୁଜି ଇଏ। ହେଉଚି ମଣ୍ଡା, ସୁଜି ରେ ମଣ୍ଡା ହଉ ସୁଜି କାକେରା। ଏମତି ଆଉ ପୋଡପିଠା ଟା ଟିକେ ହେନ୍ତି ଟିକେ ଦେଖିକିନା ଟିକେ ବନେଇଥିଲି ୟୁଟ୍ୟୁବ ରୁ ଦେଖିକିନା। ଆଉ ନହେଲେ ମତେ ଆଉ ସେମିତି କିଛି ବଡ ବଡ ଜିନିଷ ଆଉ ଆସେନି।
ହୁଁ ହୁଁ ଆଉ କାକେରା ପିଠା କେମତି ବନାନ୍ତି ସୁଜି କାକେରା?
ସୁଜି ତ ସେମତି ଜନ୍ତି କିିନା ଟିକେ ନାଗୁ ଥୋଇକିନା ତାକୁ ଥଣ୍ଡା କରିକି। ଏ ଗଢିକି ତା ଦିହେରେ ଟିକେ ନଡିଆ ଗୁଡ଼ ଟିକେ ଗୁଜୁରାତି ଟିକେ ପକେଇକି। ଭାଜି ଦେଇକି ପୁର ବନେଇ ଦେଇଥାଏ ପୁର ଦେଇକିନା ତାକୁ ଛାଣଦିଏ ଆଉ ସୁଜି କା କେରା ଟା ଇଜି ନା ସେଇ ଜିନିଷ ଗୁଡାକ ସବୁ ଆସିଚି ଆଉ ଏମତି ବଡ ବଡ ହଁ। ଆଉ ଯୋଉ ଚାଉଳରେ କରନ୍ତି ମତେ ଆସିନି। ଚାଉଳରେ ଭାଗ ମାପ ଯୋଉ ଚାଉଳ ବିଣ୍ଡା ହେଇଯିବ ଯୋଉ ଗେଟା ଗେଟା ହେଇଯିବ। ମୁଁ ଚାଉଳରେ କେବେ କରିନି ପିଠା।
ପୋଡପିଠା।
ଉଁ ପୋଡ ପୋଡ କଣ ଯୋଉ ଚାଉଳରେ ବି କାକେରା କରନ୍ତିନି ଚାଉଳ ମଣ୍ଡା। ଯୋଉଳରେ ଯୋଉଟା। ଯୋଉ ଧଳା ଧଳା ମଣ୍ଡା ହୁଏନି ଚାଉଳ ହଁ ମୁଁ କେବେ ଚାଉଳରେ ସେଟା ବନେଇନି ମୁଁ ସୁଜିରେ ହଁ ହଁ ମୁଁ ସୁଜିରେ ବନେଇଦେବି ସୁଜିରେ ପୁରା ବଢିଆ ନରମ ନରମ ବଢିଆ ହବ। ଆଉ ସେ ପଛେ ଟିକେ ଗୁଡ ବାହାରି ପଡୁ କିନ୍ତୁ ଚାଉଳର
ଓହୋ ଆଉ କେମିତି ଆସେ ଆଉ।
ହୁଁ ହୁଁ।
ଆ ମାନେ ରୋଷେଇ କରିବାଟା କୋଉ ଜିନିଷ ଟା ଇଜି ଆପଣଙ୍କୁ। ସହଜ ଲାଗେ ରୋଷେଇ କରିବାଟା କୋଉଟା ସହଜ ଲାଗେ? ଆମିଷ ଉପରେ ନା ସାଧା ଉପରେ।
ରୋସେଇ ସେମିତି କିଛି ନାହିଁ ମତେ ଯାହା କହିଲେ ବନେଇବାକୁ ଆମିଷ ହୁଅ ସାଧା ମୁଁ ବନେଇବି ରୋଷେଇ ବନେଇଦିଏ ଆତି କିଛି ନା। ହଁ ରୋଷେଇରେ କିଛି ନାହିଁ କେବଳ ମତେ ଟିକ ଯୋଉ ମାଛ ଭା ଭାଜିଲେ ଯୋଉ ଫୁଟେ। ସେଇ ଗୋଡାକ ଟିକେ ମତେ ବିରକ୍ତ ଲାଗେ ଯୋଉ ଫୁଟେ ଭଳିଆ ଯୋଉ ଘୋଡେଇକି ଯେତେ ଘୋଡେଇକି କଲେ ବି ଟିକେ ଫୁଟିଯିବ। ଆ ସେ ମୁହଁ କୁ ଫୁଟିବ ବେଳେ ମୁଁ ସେଥିାଇଁ କଣ ଗୋଡେଇକି ଖାଲି ଡିରିକି ଟିକେ ଥୋଇ ଗୋଡେଇ କି ଟିକେ ପଳେଇ ଆସୁଥି। ସେ ଏ ଗୋଟେ ଲାଗେ ଯୋଉ ଘର ଦ୍ଵାରା ପୋଛିବାକୁ ପଡେ।
ହଉ ଠିକ ଅଛି ତାହେଲେ ଆଁ ପଛରେ କଥା ହବା।